ମ୍ୟାଡାମ କଣ କରୁଚନ୍ତି?
ଏମିତି ଛାତରେ ବସିଛି ଆପଣ।
ଅ ମୁଁ ଏମିତି ବସିଛି ଆଉ। ଓ ଭଲ ଅଛନ୍ତି।
ହଁ ଭଲ ଅଛି।
ଆଚ୍ଛା। ଅ ତ ଆମେ ଆମର ଟପିକ ଉପରକୁୁ ଯିବା।
ହଁ ଯିବା।
ତ ଆମର ଟପିକ୍ ହଉଛି ଖାଇବା ମାନେ ଖାଦ୍ୟ ଉପରେ।
ହଁ।
ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ଉଁ ମତେ ଅ ମାନେ ଆମର ଇଭନିଙ୍ଗ୍ ଟାଇମ୍ ରେ ମାନେ ଯେତିକି ଆମର ଫାଷ୍ଟ ଫୁଡ୍। ମୋମୋ ଚିକେନ୍ ପକଡା। ବାକି ସିଙ୍ଗଡା ଅ ନହେଲେ ଆଳୁଚପ୍। ଅ ପକଡା ଅ ଚାଉମିିନ୍। ଆ ଏମିତି ସବୁ ଆଇଟମ୍ ଖାଇବାକୁ ଭଲ ଲାଗେ ଆପଣଙ୍କୁ?
ଅ ମତେ ବି ସେମ୍ ମାନେ ମ୍ୟାଗି ଚାଉମିନ୍ ପକଡ଼ା। ଅ ସ୍ନାକ୍ସ ବଗେରା ଏସବୁ। ଆଉ ଆପଣଙ୍କୁ କଣ ଚିକେନ୍ କରି ଆସେ?
ହଁ ଚିକେନ୍ ତରକାରୀ କରି ଆସେ।
ଆଚ୍ଛା ତ ଆପଣ ଚିକେନ୍ ତରକାରୀ କେମିତି କରନ୍ତି?
ତ ଚିକେନ୍ ତରକାରୀ କରିବା ପାଇଁ ଫାଷ୍ଟ ଆମକୁ ଚିକେନ୍ ଆଣିବା ପାଇଁ ପଡିବ।
ହୁଁ।
ମେନ୍ ହଉଛି ଚିକେନ୍ ତରକାରି ର ମେନ୍ ସାମଗ୍ରୀ ହଉଚି ଚିକେନ୍ ତ ଚିକେନ୍ କୁ ଆଣିକି ରଖିବା ତାପରେ ତା ପାଇଁ ମାନେ ହଁ ଚିକେନ୍ ତରକାରୀ ପାଇଁ ଫାଷ୍ଟ ତମେ ଅ ପିଆଜ ଅଦା ରସୁଣ ଗ୍ରାଇଣ୍ଡିଙ୍ଗ କରିବା ତ ମସଲା ରେଡି ହେଇଗଲା ତାପରେ ପିଆଜ କ ମାନେ ସରୁ ସରୁ କରିକି କାଟିବା ତା ସହିତ ଟମାଟକୁୁ ଛୋଟ ଛୋଟ କରି କାଟିବା। ବାକି ଆମ ଯୋଉ ତମେ ଯଦି ଚାହିଁବ ମ ମାନେ ତରକାରୀ କରିବ ବହଳା କରିବା ପାଇଁ ସେ ଯୋଉ ଅଦା ରସୁଣ ପିଆଜ ରେ ଡାଲଚିନ୍ ପୁସ୍ତକ ଅନାସୀ ଫୁଲ ଏଇ ସବୁ ସବୁ ଆଡ କରିପାରିବ ଯାହା ଦ୍ବା ତ କାରୀ ଟିକେ ବହଳା ହେଇଯିବ ତ ଖାଇବା ମାନେ ଖାଇବାରେ ଟେଷ୍ଟ ଅଧିକ ବଢିବ। ତ ଫାଷ୍ଟ ଏ କଡେଇ ବସେଇବା। କଡେଇ ର ତେଲ ଗରମ ହେଇ ସାରିଲା ପରେ ସେଥିରେ ତେଲ ପକେଇବା। ତ ତରକାରୀ ଟିକେ ଇ ମାନେ ଅ ମାନେ ତରକାରୀର କଲର ଆସିବା ପାଇଁ ସେଥିରେ ଆମେ ତେଲ ଗରମ ହବା ପରେ ଅଳ୍ପ ଚିନି ପକେଇବା ଜଷ୍ଟ। ସେଥିରେ ଟିକେ ଚିନି ପକେଇବା ଯାହା ଦ୍ଵାରା ସେଥିରୁ ଗୋଟେ ଅଲଗା ମାନେ ବ୍ରାଉନ୍ କଲର ବାହାରିବ ଅଟୋମେଟିକ ନେଚୁରାଲି ତ ମାନେ ଚିନି ପକେଇ ସାରିଲା ପରେ ସେଥିରେ ଗୋଟେ ଫିମ୍ପଳା ଟାଇପ୍ ର କିଛି ହବ ତାପରେ ଆମେ ପିଆଜକୁ ପ କେଇବା।
ହଁ।
ପିଆଜ କୁ ପାଞ୍ଚ ରୁ ଦଶ ମିନିଟ୍ ପର୍ଯ୍ୟନ୍ତ ଟିକେ ଫ୍ରାଏ କରିବା। ଯାହା ଦ୍ଵାରା ସେ ଟିକେ ହାଲକା ବ୍ରାଉନ୍ ହେଇ ସାରିଲା ପରେ ସେଥିରେ ଉ ହଳଦୀ ଗୁଣ୍ଡ ମର୍ଚ ଗୁଣ୍ଡ ମସଲା ଗୁଣ୍ଡ ଚିକେନ୍ ମସଲା ବାକି ଆମର ଜିରା ପାଉଡର ବାକି ଆମର ଯେତିକି ଭେଜ ମସଲା ଅଛି ମାନେ କ ମାନେ ଭେଜ ମସଲା ବାକି ଖଡମ ପୁରୀ ମସଲା ଏ ସବୁ ଆଡ କରିପାରିବା ମାନେ ଘରେ ଯୋଉ ବି ତମେ ମସଲା ଡେଲି ୟୁଜ କରୁଛ ତ ସେଇ ମସଲା ଆଡ କରିପାରିବ ମସଲା କୁ ଘାଣ୍ଟି ସେଇଆ ମାନେ ଭଲ ସେ ଘାଣ୍ଟିବା ତ ସେଇ ମସ ଲା ଭିଜି ସ ହୁଁ- ହୁଁ -ପିଆଜ ମସଲା ଭଲସେ ଗୋଳି ହେଇ ସାରିଲା ପରେ ଆମର ଟମାଟୋକୁ ନାଇଁ ଯୋଉ ଅଦା ରସୁଣ ପେଷ୍ଟ ରଖିଥିବା ଗ୍ରାଇଣ୍ଡିଙ୍ଗ କରିକି ତ ସେଥିରେ ପକେଇବା। ତ ତାପରେ ଆମର ଟମାଟୋକୁୁ ଘାଣ୍ଟିବା ତ ଟମାଟୋ କୁ ଭଲସେ ସିଝିବା ପାଇଁ ହାଲକା ମାନେ ମାନେ ବହୁତ କମ ସୋଳ୍ପ୍ ପାଣି ଦେଇ ଆ ମସଲା କୁ ମସଲା ଆଉ ଟମାଟୋକୁ ସିଝିବା ପାଇଁ ଛାଡିଦେବା ପାଞ୍ଚ ମିନିଣ୍ଟ ତାପରେ ମାନେ ଢାଙ୍କୁଣୀ ଘୋଡେଇଦବା। ତ ପାଞ୍ଚ ମିନିଣ୍ଟ ପରେ ମସଲା ସିଝି ଯାଇଥିବ। ତା ସହ ଟମାଟୋ ବି ସିଝି ଯାଇଥିବ। ସେ ଟମାଟୋକୁୁ ଆମର ଡଙ୍କି ବା ଚାମଚ ଯାହା ସାହାଯ୍ୟରେ ଆମେ ତରକାରୀ କରିବା। ସେ ସାହାଯ୍ୟରେ ଆମେ ଟମାଟୋକୁୁ ଭଲ ଭାବରେ ପେଶିବା ପାଇଁ ଟ୍ରାଏ କରିବା ଯାହା ଦ୍ଵାରା ତରକାରୀ ଅଧିକ ବହଳିଆ ହବ। ତ ସେଇ ଭିତରେ ଆମର ମସଲା ବି ଭଲସେ ସିଝି ଯାଇଥିବ। ମାନେ ମସଲା କଷି ହେଇ ଯାଇଥିବ। ତାପରେ ଆମେ ଚିକେନ ପକେଇବା।
ହୁଁ
ତା ସହିତ ଯଦି ଯୋଉମାନେ ଆଳୁ ପ କାନ୍ତି ତରକାରୀରେ ଚିକେନ ତରକାରୀରେ ଚିକେନ ତ ଆଳୁ ପକେଇ ପାରିବ। ଅ ତ ମାନେ ଯୋଉମାନେ ଅଧିକ ଟାଇପ ଲୋକ ପକାନ୍ତି। ଅଧିକ ଲୋକ ପକାନ୍ତିନି ତ ଫାଷ୍ଟ ଯୋଉମାନେ ପ ପକାନ୍ତିନି ସେମାନେ ଚିକେନ ପକେଇବେ ତ ଚିକେନ କୁ କଷିବେ। ଅ ଚିକେନ କୁ କ କସିବେ ଚିକେନ ପକେଇ ସାରିଲା ପରେ ସାଙ୍ଗେ ସାଙ୍ଗେ ପାଣି ଦବାନି। ଚିକେନ ପକେଇ ସାରିବା ପରେ ଦଶ ମିନିଟ ଛାଡିଦବା ତା ଦ୍ଵାରା ମସଲା ଟା ଭିଜିବ ଚିକେନ ଦେହରେ ତ ମସଲା ଟା ଭିଜିବି ସାରିଲା ପରେ ଅ ଦଶ ମିନିଟ ପ ରେ ଆମେ ପାଣି ଦେବା ତା ସହିତ ଚିକେନ ଏ ଚିକେନ କଷି ହେଇସାରିବା ପରେ ତାପରେ ଯେଦି ତମେ ଚାହିଁବ ଆଳୁ ସେଥିରେ ପକେଇ ପାରିବ। ତ ଆଳୁ ପାଇଁ ବି ପାଞ୍ଚ ମିନିଟ୍ ଛାଡିଦବା ତାପରେ କସି ମାନେ ଭଲସେ କଷେଇ ସାରିବା ପରେ ଆମେ ପାଣି ଦେବା। ଯେହେ ଯେହେତୁ ମାନେ ଅଧିକ ଲୋକ ଚିକେନ ତରକାରୀ ଟା ବହଳା ଖାଇବା ପସନ୍ଦ କରନ୍ତି। ତ ଆମେ ଆଗୁରୁ ଗରମ ପାଣି ଫୁଟେଇକି ରଖିଥିବା। ତ ସେଥିରେ ଗରମ ପାଣି ଆଡ୍ କରିବା। ଏମିତି ନର୍ମାଲି ଆମେ କଞ୍ଚା ପାଣି ଦଉଛେ। କିନ୍ତୁ ଯଦି ଗରମ ପାଣିଟା ଦବା ତ ତରକାରୀ ଟା ଅଧିକ ବହଳା ହେଇପାରିବ। ତ ଉଁ ତ ଗରମ ପାଣି ଦବା ତ ପୁଣି ଯେବେ ଆମେ କଷିଥିବା। ସେତେବେଳେ ଅଳ ଳ୍ପ ମାତ୍ରାରେ ମସଲା ପକେଇ ଥିବା। ତ ପୁଣି ଯେତେବେଳେ ଆମେ ପାଣି ଦେଇ ସାରିବା। ସେତେବେଳେ ପୁଣି ଥରେ ଆମେ ମର୍ସ୍ୟ ଗୁଣ୍ଡ, ହଳଦୀ ଗୁଣ୍ଡ ମ ସଲା ଗୁଣ୍ଡ ପକେଇ ପାରିବା ତା ଉପରେ ବାକି ତା ଉପରେ ଢାଙ୍କୁଣି ଘୋଡେଇବା। ଢାଙ୍କୁଣି ଘୋଡ଼େଇବା। ବାକି ଚିକେନ ସିଝିବା ପାଇଁ ଆମର ଚାଇନା ସଲ୍ଟ ଆପଣ ଜାଣିଥିବେ ଚିକେନ କୁ ସିଝାଏ। ତ ସେଇଥିରେ ପକେଇ ପାରିବା। ହଁ ଚାଇନାସଲ୍ଟ ପକେଇବା ଦ୍ଵାରା ଚିକେନ ଜଲ୍ଦି ସିଝିଯାଏ। ମାନେ ଥାଏ ନା ଗୋଟେ କେବେ କେବେ ଚିକେନ ସିଜେନି ତ ସେଥିପାଇଁ ଚାଇନା ସଲ୍ଟ ଗୋ ଦିଟା ତମେ ଆଡ କରିପାରିବ। ଜଲଦି ଜଲଦି ହବାର ଥିବ। ସପୋଜ୍ ଧର ଘରକୁ ହଠାତ୍ କୁଣିଆ ପଳେଇ ଆସିଲେଣି। ତ ବହୁତ୍ ଉଁ କା ମାନେ ଭାତ, ଡାଲି, ତରକାରୀ ସବୁ କରିବାର ଅଛି। ତ ଚିକେନ୍ ସିଝିବା ପାଇଁ ଅଧିକ ସମୟ ଲାଗେ ନାଁ ତ ସେଥିପାଇଁ ସେ ଥିରେ ଚାଇନା ସଲ୍ଟ ପକେଇବା ଦ୍ଵାରା ଶୀଘ୍ର ବି ହେଇଯିବ ଆଉ। ସେ ମାନେ ଶୀଘ୍ର ହେଇଯିବ ତ ଘରୁକୁ ଯେଦି କୁଣିଆ ଆସିବେ ତ ସେଇ ଟାଇମ୍ ରେ ଇମ୍ପୋର୍ଟାଣ୍ଟ ଆମର ରୋଷେଇ କେମିତି ଶୀଘ୍ର ହେଇଯିବ ତ ଚାଇନା ସଲ୍ଟ ପକେଇବା ଦ୍ଵାରା ଆମ ରୋଷେଇ ସି ଘ୍ର ହୋଇଯାଏ ମାନେ ଚିକେନ୍ ଜଲ୍ଦି ସିଝିଯାଏ। ତ ସ ଚାଇନା ସଲ୍ଟ ପାଣି ଦେଇକି ଆମେ ମସଲା ପକେଇକି ଢାଙ୍କୁଣୀ ଘୋଡେଇବା। ବାକି ଆ ଚିକେନ୍ ସିଝିବା ପାଇଁ ଆମର ଯେ ଟିକେ ଟାଇମ୍ ଲାଗେ ମିନିମମ୍ ପନ୍ଦର କୋଡିଏ ମିନିଟ୍ ପରେ ଢାଙ୍କୁଣି କାଢ଼ିବା। ତ ଦେଖିବା ବାସ୍ନା ଆଉ ତରକାରୀ କି ଦେଖିଲେ ଜଣା ପଡି ଯାଇଥିବ ଚିକେନ୍ ସିଝିଛି କି ନାଇଁ ବା ତରକାରୀ ହେଇଛି ନାଁ ନାଇଁ। ତ ଓହ୍ଲେଇବା ପୂର୍ବରୁ ଆମେ ତରକାରୀରେ ଗରମ ମସଲା ପକେଇବା। ଗରମ ମସଲା ପକେଇ ଓହ୍ଲେଇବାକୁ ପାଞ୍ଚ ମିନିଟ୍ ଥିବା ତା ଗରମ ମସଲା ପକେଇବା। ବାକି ତା ଉପରେ ଯୋଉ ମାନଙ୍କୁ ଧନିଆ ପତ୍ର ଭଲ ଲାଗେ ଅ ଅଧିକ ଲୋ କଙ୍କୁ ମାନେ ତରକାରୀ ରେ ଧନିଆ ପତ୍ର ପକେଇବା ପାଇଁ ବ ଭଲ ଲାଗେ। ତ ତରକାରୀ ଉପରେ ଆମେ ଧନିଆ ପତ୍ର ପ କେଇ ପାରିବା ତ ତାପରେ ଆମର ଚିକେନ୍ ତରକାରୀ ପ୍ରସ୍ତୁତ ହୋଇଯାଏ। ମୁଁ ଏଇଭଳି ଭାବରେ ଆମ ଘରେ ଚିକେନ୍ ତରକାରୀ କରେ। ତ ଆପଣ କେମିତି କରନ୍ତି?
ଅ ଚିକେନ୍ ତରକାରୀ ତ ମାମା କରେ କିନ୍ତୁ ଚିକେନ୍ ଚିଲ୍ଲି ମୁଁ କରେ।
ଆଚ୍ଛା କେମିତି କରନ୍ତି?
ଅ ଚିକେନ୍ ଚିଲ୍ଲି ପାଇଁ ଆମର ଆବଶ୍ୟକୀୟ ସାମଗ୍ରୀ ହଉଚି ଚିକେନ୍। ମାନେ ହାଡ ନଥିବ ଚିକେନ୍ ଆମେ ଦେଖି ଦେଖି ବାଛି ବାଛି ଧରିକି ଆସି ଯା ହେଲା ତାଙ୍କୁ କହିଦେଇଥିବା। ତାପରେ ପିଆଜ, କ୍ୟାପ୍ସିକମ୍, ଲ ଙ୍କା ଆଉ ଅଦା, ରସୁଣ, କଞ୍ଚାମରିଚ ବଟା। ଆଉ ସୋୟା ସସ୍ ଟମାଟ୍ ସସ୍ ଚିଲ୍ଲି ସସ୍ କନ୍ ଫ୍ଲୋର୍। ମଇଦା ଲୁଣ ତେଲ। ତ ଫାଷ୍ଟ କଣ କରିବା ଆମେ ଚିକେନ୍ କୁୁ ମାନେ ଭଲରେ ଧୋଇଦବା। ତା ପରେ ସେଥିରେ ଆମେ ଲୁଣ ପନ୍ ଫ୍ଲୋର୍ ମଇଦା। ଆ ସବୁ ପକେଇକିରି ତାକୁ ଆମେ ପନ୍ଦର ମିନିଟ୍ ଯାଏଁ ମାନେ ଘୋଡେଇକି ରଖିଦବା। ତାପରେ ତେଲ ତେଲ ଗୁଡ଼େ କରେଇରେ ନେବା ତେଲ ଚିକେନ୍ କୁ ଚିକେନ୍ କୁ। ଅ ଯୋଉ ଆମେ କନ୍ ଫ୍ଲୋର୍ ଗୋଳେଇ ଗୋଳେଇକି ରଖିଥିବା ମଇଦା ଗୋଳେଇକି ରଖିଥିବା। ଅ ସେଥିରେ କଣ କରିବା? ସେ ତେଲରେ ତାକୁ ଛାଣିଦବା ଚିକେନ୍ ଟାକୁ।
ଆଚ୍ଛା।
ପରେ ଅ ଆଉ ଗୋଟେ କଡ଼େଇରେ ଅଳ୍ପ ତେଲ ଦେଇକିରି ଅ ଅଦା ରସୁଣ ପ୍ରଥମେ କଣ କରିବ ତେଲ ପକେଇବା ତେଲ ପକେଇଲା ପରେ ପିଆଜ ପ ପକେଇବା ପିଆଜ ଟାକୁ ଟିକେ ଭାଜିବା। ତାପରେ ସେଥିରେ ଅଦା ରସୁଣ ଆଉ ଲଙ୍କା ଅ ଗୁଣ୍ଡ ଆଉ ହଳ ମାନେ ହଳଦୀ ଗୁଣ୍ଡ ସବୁ ଦେଇକିରି ସେଇଟାକୁ ଭାଜିବା ଭାଜିଲା ପରେ ଆଉଥରେ ପୁଣି ଆମେ ପିଆଜ ଆଉ କ୍ୟାପସିପ୍ କମ କୁ କଣ କରିବା ସେଥିରେ ପକେଇକିରି ତାକୁ ଦୁଇ ରୁ ତିନି ମିନିଟ ସେଟା ଭାଜିବା ତାପରେ ସୋୟା ସସ୍ ଟମାଟୋ ସସ୍ ଚିଲି ସସ ଦେଇକି ତାକୁ ମିଶେଇବା। ତାପରେ ଯୋଉ ଭା ଆମେ ଛାଣିକି କାଢିଥିବା ଯୋଉ ଚିକେନ ଟାକୁ ତାକୁ କଣ କରିବା ସେଥିରେ ଦବା। ତାପରେ ଆବଶ୍ୟକ ହେଲେ ମାନେ ଆଉ ଟିକେ କନଫ୍ଲୋର ପାଣି ଯୋଉ ଗ୍ରେଭି ପାଇଁ ରଖିଥିବା ସେଇଟାକୁ ଆମେ ଦବା ତାପରେ ଅ ଚିଲ୍ଲି ଜାଣିଥିବେ ଚିଲ୍ଲି ଚିଲ୍ଲି ପ୍ରସ୍ତୁତ କରିବା ଆଉ ଟମାଟୋ ସସ ପ୍ରସ ପ୍ରସ୍ତୁତ କରିବା ଆଉ।
ଆଛା।
ହୁଁ ନାପ
ତ ଆପଣ ହୁଁ
ହୁଁ।
ହଁ ନର୍ମାଲ ଚା କରିଛି।
ତ ନର୍ମାଲ ଚା କରୁଛନ୍ତି ବାକି ମାନେ ଆମେ ଯୋଉଟାକୁ ଅଦାପଲା ଯାହା କହୁଛେ ତ ସେମିତି ମାନେ ସ୍ପେଶାଲ ଯାହା କେବେ କରୁଛନ୍ତି?
ନା ମୁଁ ସେମିତି କେବେବି ଚା କରିନି। କିନ୍ତୁ
ତମ
ମାନେ ନର୍ମାଲ ମାନେ ପାଣି ତାପରେ ଅ ଚିନି ଚାପତି ବାସ ଆଉ କ୍ଷୀର ମେନ ହୋଉଛି ତାର କ୍ଷୀର। ଦେଇକିରି କରେ ଯଦି ପାଣି ଯଦି ପକେଇଲି ହେଲେ ଅମୁଲ ରେ କରିଦିଏ। ଆଉ ନ ନହେଲେ ତ ମାନେ କ୍ଷୀରରେ ହିଁ କରିଦିଏ। ଫାଷ୍ଟ କ୍ଷୀର ଦେବି ତାପରେ ଚିନି ତାପରେ ଚାପତି ଏତିକି ହିଁ ଦେଇ କରିଦିଏ।
ଆଚ୍ଛା ଆପଣ ଚା ପିଅନ୍ତି?
ଆଁ
ଚା ପିଅନ୍ତି?
ମୁଁ କେବେ ଚା ପିଏନି।
ଆଛା।
ମୁଁ ଚାହା ପିଇପାରେନି ତ ମ୍ୟାଡାମ ଆମର ଏବେ ଟାଇମ୍ ହେଇଯାଇଛନ୍ତି ମୁଁ ରଖୁଛି।
ଆଛା ଓକେ।